ହ୍ୟାଲୋ।
ଚାଲାଖ ହେଇଗଲିଣି ହେଲା ମତେ ଆଉ କୁହନି।
ଆ ମଉସା ରହିଲେ ସବୁ ଚାଲାକି ହେଇଯିବେ।
ନା ମୁଁ ଥିଲି।
ହଁ ହଁ ମୁଁ ଜାଣିଚି।
ମୁଁ ଏଥିରେ ଟିକେ ପାଏନି ଟିକେ ବାଟ ବାଟ
ପାଇବ ଆଉ ଧାରା ପାଇବ। ସବୁର ମୂଳରେ ହଉଚି ସୂତ୍ର। ସୂତ୍ର ପକେଇଲେ ସବୁ ଚାଲିଲା ନା କଁ।
ତମେ କଁ ଚାଣକ୍ୟ?
ଚାଣକ୍ୟ ନୁହ।
ଆଉ।
ମୁ ହୋଉଚି ଆକାଶ।
ଉତ୍କଳ ମଣିି କିଏ?
ଉତ୍କଳ ମଣି ଗୋପ ବନ୍ଧୁ ଦାସ।
ଉତ୍କଳ ଗୌରବ?
ଜାଣିନି।
ହଉ।
କହିଲୁ ପାଠ ବିଷୟରେ ମତେ ପ
ପାଠ ବିଷୟରେ ପଚାରିଲେ ମୋ ଦେହ କୁଆଡୁ କଣ ହେଇଯିବ।
ଅଡିସନ୍ ର କୋତ୍ସିନ ପା। ପାପା କି ପରି ମାନେ ଆନ୍ସର ଦିଅନ୍ତି, ମୁଁ ଜାଣି
ତାହାଲେ ମତେ ଟପ୍ କୋତ୍ସିନ୍ ପଚାରିବ ଚକୁଳିରେ କେତେଟା କଣା। ବରାରେ କେତେଟା ବିରି ଅଛି?
ଆଛା ଏଇଟା ଟିକେ ମାନେ ୟୁପିଏସ୍ ଲେବୁଲ୍ ର କୋତ୍ସିନ୍।
ବେଶ ବେଶ ଆମେ ଏସ୍ ଆଇ ପାଇଁ ପକେଇବୁ ପ୍ରିପାରେସନ୍ ହବୁ।
ଏବେ ତ ପିଲା ବହିରେ ନିମ୍ୱୁଡ଼ା ନିମ୍ୱୁଡ଼ା ସଙ୍ଗ ପଢିଲେଣି।
ବା ଏଇଟା ଏଇଟା ଏଇଟା କହୁଥିଲି ତମକୁ।
କୋଉଟା?
ବହିରେ ବାହାରୁଛି ଏମିତିଆ ଗୀତ ସବୁ କଁ କହିବୁ।
ହଁ ପା।
ଏ କଣ ଏମିତି ହଉଛନ୍ତି ମୁଁ ଜାଣିପାରୁନି।
ମୋ ଛୁଆ ତାନେ ଇୟାକୁ ପାଠ ପଢିବ।
ହଁ ବା।
ଆସି ଘରେ ଗାଇବ ଦେବି ଗୋଟେ କନମୂଳି ପୁଣି।
ତାଠୁ ଭଲ ପାଠ ନ ପଢିଆ ହିଁ ଭଲ।
ତୋ ମାମା ମୁଁ ଟିକେ ପ୍ରାକ୍ଟିସ୍ କରୁଛି ଟିକେ ଶୁଣନ୍ତ ମୁଁ ହଁ ପାଠପଠ ବୋଧେ ଛୁଆ ପଢି଼କି ଆସିଥିବ ଏ ଗୀତ ଗାଇବ।
ଏ ନିମୁଡ଼ା ର।
ଛୁଆମାନଙ୍କର ଅନ୍ଧାର ସବୁ।
ଗଲା ମୋହନ ମାଝି ସବୁ ଅନ୍ଧାର କରିଦେଲା।
ଫୁଣି।
ଓଡ଼ିଶାଟା ଆଉ ଡେଭଲପ୍ କରିପାରିବନେଇ। ଅ
କରିବ।
ଏମିତି କରିବ ନିମୁଡ଼ା ନିମୁଡ଼ାରେ?
ହଁ। ଏଟା ଏଟା ୟୁନିକ୍ ପ୍ରକାର ଡେଭଲପ୍।
ଉଁ?
ହେଟି ୟୁନିକ୍ ପ୍ରକାରର।
ହଉ ଦେଖିଆ କଁ ହଉଚି।
ହୁଁ।
ପିଲା ଆଉ ସାଲୁଟ୍ ମାରିବା ବଦଳରେ ଗୋଇଠା ମାରିବେ।
ହୁଁ ତମେ ଏତେ ଲେଟ୍ ନାଁ ନାଁ କିଛି ନାହିଁ। କଁ କରଚ?
ଏଇ ତମ କଥା ଭାବୁଥିଲି ଆଉ।
ଅଁ ହଁ। ମାନେ ପାଠ କଥା ତ?
ହଁ ତମେ ଯୋଉ କୋଶ୍ଚିନଟା ହଁ ତମେ ଯୋଉ କୋଶ୍ଚିନ ପଚାରନଥିଲା କି ସେଟା ଟିକେ ମାଇଣ୍ଡ୍ ରେ ଭୁ ଚି ତ ମୋର ସେଇଟା ଭାବୁଚି ଟିକେ ଟିକେ।
ହଉ ହଉ ଭାବ ଭାବ।
ଆଜ୍ଞା।
ଚକୁଳିଆ ପଣ୍ଡା ବିଷୟଟା ପଢ଼ିଚ ନା?
ଚକୁଳିଆ ପଣ୍ଡା?
ଯୋ ମାଡ଼ ଖାଏ ହାଣ୍ଡିରୁ।
ହଁ ମୁଁ ଲୋଭ କରୁଥୁବ।
ହୁଁ।
ସବୁ ପଢି଼ଚି ସବୁ ମନେ ଅଛି।
ଜାଣିଚି।
ଆଜ୍ଞା।
ତମର ହିନ୍ଦୀ ଥିଲା ନାଁ ସାଂସ୍କ୍ରି?
ମୁଁ ହିନ୍ଦୀ ନେଇଥିଲି।
ଏଁ ହେଁ।
ସାଂସ୍କିଟ୍ ହବନି ସାଂସ୍କିଟ୍ ଏ ଯୋଉ
ଆରେ ବ୍ରେଭ୍ ବ୍ରେଭ୍ ଝୁଆମାନେ ସାଂସ୍କ୍ରିଟ୍ ନିଅନ୍ତି।
ଥାଉ କୁହନି।
ଯେମତି କିି ଦିଦି ଆଉ ମୁଁ?
ହୁଁ ମୋ ନାନୀ ବି ନେଇଚି ବା ତିନି ଜଣ ଆଙ୍କ ତମେ
ହୁଁ ହୁଁ ହୁଁ।
ସିଏ ଲେକ୍ଚର୍। ତାପରେ ଇଏ ଯଦି ହବ ସିଏ ବି ଲେକ୍ଚର ହବ ତାପରେ ତମେ ଲେକ୍ଚର ଆଉ। ତିନ ତିନଟା ଲେକ୍ଚର ସାନ୍ସକ୍ରୀଟ୍ ନା।
ହୁଁ ହୁଁ।
ମୋ ହିନ୍ଦୀ ଆଉ।
ହଁ ନା ତମେ ପଲିଟିକାଲ ସାଇନ୍ସ।
ନାଇ ନାଇଁ ମାନେ ସଂସ୍କୃତ ମୁଁ ଜାଣିନି ନା ମୁଁ ହିନ୍ଦୀ ଜାଣିଛି।
ଆଛା ଆଛା।
ହିନ୍ଦୀ ପଢିଦେବି କିନ୍ତୁ ସଂସ୍କୃତ ରେ ପଢି ପାରିବିନି ଏ ଯୋଉ ଲାଗିଥିବ ସବୁ
ହଁ ସଂସ୍କୃତରେ ଟିକେ ଥାଏ ଆଉ ସନ୍ଧୀ ଗୁଡା ଟିକେ ଅଧିକ ଥାଏ।
ସେଇଆ
ବାଳକ ଶବ୍ଦ ହେରିକା କେବେ ପଢିଛ ନା।
ବାଳକ ଶବ୍ଦ ମାନେ
ସଂସ୍କୃତ ରେ
ମୁଁ ତ ସଂସ୍କୃତ ପଢିନି
ତମେ ତ ନେଇ ନ
ହୁଁ। ମୋର ହିନ୍ଦୀରେ ଥିଲା ଶହେ ରୁ ଅନେଶତ।
ବାଃ।
ଟେନ୍ତରେ।
ମନେ ମୋର ଓକାତ ଅଛି ନା କଥା ହେବା ପାଇଁ ତମ ସହ
ଓକାତ କଥା କୋଉଠି ଉଠିଲା ହୁଁ
ରଖୁଛି ଅନେଶତ।
କାଇଁ।
ଅନେଶତ।
ନାଇଁ ହେ ଏତେ ନଥିଲା। ଏତେ ନଥିଲା ମ ନବେ ନା କେତେ ଥିଲା ବୋଧେ।
ହଁ ସେ ଯାହା ବି ହଉ।
ହଁ ତମେ ତ ରଖିଛ ମୋଠୁ ଅଧିକ। ମୋର ଓକାତ ଅଛିନା ତମସହ କଥା ହେବାକୁ ଚାରିଶହ ଅଠତିରିଶ ର ଅଠତିରିଶ ମୋର ତେତିଶ ପାଞ୍ଚ ମାର୍କ ଅଧିକ। ଏ ଆଇବା ମୁଁ।
ହୁଁ ଛେନାଗୁଡ ମୁଁ କହିଥିଲି।
କୋଉଦିନ କହିଥିଲ?
ହୁଁ ମୋର ମନେ ଅଛି।
ମୁଁ ଭାବିଲି ମନେ ନଥିବ ବୋଲି
ମାନେ ମୁଁ କଣ କହିଲ ମାନେ ଭୁଲି ଯାଇଥାଏ ପୁଣି ଟିକେ ମାନେ ତମେ ାନେ ଇଏ କଲି ମୁଁ ଟିକେ ପୁଣି ଭାବିଥିଲି ପୁଣି ମନେ ପଡିଯାଏ
ହୁଁ ହଁ ଏଟା ଘୁଟନୋ ବି ହେନା ତୁମ୍ଭାରା ଦିମାାଗ।
ୟେସ।
ଇସିଲିୟେ।
ନା ନା ମୁଁ ସେମିତି ନୁହଁ।
ହଁ କରିଛ ଫାଷ୍ଟ।
ତ ସେଇଟା ଗୋଟେ ଫ୍ଲୋ ଫ୍ଲୋ ରେ କରିଦେଇଛି।
ଫ୍ଲୋ ଫ୍ଲୋ ରେ ହିଁ ମଣିଷ ସତ କଥା ହିଁ କହିଥାଏ।
ହୁଁ।
ମଙ୍ଗିଯିବ ତ। କାଇଁ ଏତେ ଆକ୍ଟିଂ କରୁଛ?
ଅଫ କେତେଟା ଟାଇମ?
ମୁଁ କାହାକୁ କହିଦଉଛି ନା କଣ? ନିଦ ଲାଗିଲାଣି ବଧେ ଆପଣଙ୍କୁ?
ନା ନା କେତେଟା ଟାଇମ ହେଇଛି ଦେଖ ତ?
ନଅଟା ବାବନ।
ହୁଁ ମୁଁ ଏଇଥିପାଇଁ କହିଲି ମୋ ଆଖିରେ ବ୍ରାଇଟନେସ୍ ପଢିବାକୁ ଦବିନି ଏବେ।
ହୁଁ ଗୋଟେ ପାଞ୍ଚେ।
କେତେଟା ପାଞ୍ଚେ? କଣ ଗୋଟେ?
ହଁ। ତମ ଆଡେ ସେଟା କଣ କହନ୍ତି କି?
କିଛି ଗୋଟେ କୁହନ୍ତି।
ଗୋଟେ କୁହନ୍ତି ତ ତମେ ଯେମିତି ଆଶ୍ଚର୍ଯ୍ୟ ହେଲ ମୁଁ ଭାବିଲି
ମାନେ ମୁଁ ଟାଇମଟା ଶୁଣିକି ଆଶ୍ଚର୍ଯ୍ୟ ହେଲି।
ଓହୋ ନା କିି ୱାର୍ଡ।
ୟେସ। ଆଉ ଆମ ଆଡେ କଣ କୁହନ୍ତି ଏକଟା ଦୁଇ ଏକଟା ପାଞ୍ଚେ।
ଏକଟା ଏକଟା ରା ରେ ଏକଟା। ଗୀତଟା ଶୁଣିଛ?
ଏକଡ଼ା
ଏକଡା ଏକଡାରା।
ହଁ ଶୁଣିଛି।
ଗୋଟେ ଗୀତଟେ ଗାଉନ?
ନା ନା ଏଠି ମାନେ ଗୀତ ଫିତ ଗାଇ ହୁଏନି।
ଗୋଟେ କହୁନ କଣ ଗୋଟେ ରୋଷେଇ। କେମତି କରୁଛ?
ଉପସ ରୋଷେଇ ରୋଷେଇ ରୋଷେଇ ସେଦିନ ପା ଚିକେନ ଶିଖେଇଥିଲି।
ହଁ ସେଟା ଶିଖି ଯାଇଛି। ଆଉ ଗୋଟେ ଶିଖାଅ।
ଆଉ କଣ?
ଦହିବରା ଆଜି କହୁନା କେମତି ଦହିବରାଟା କରିବା?
ଦହିବରାଟା ଫାଷ୍ଟ ବରା କରିବା।
ଆଜ୍ଞା।
ତାପରେ ବରାଟାକୁ ପାଣିରେ ଭି ଜି ସେଟା ବିରିରେ। ଯି ଓପ୍ସନାଲରେ ସୁଜି। କ୍ରିସ୍ପି ପାଇଁ। ତା ତାପରେ ବରାଟା ଛଣା ହେଲା। ତାପରେ ବରାଟାକୁ ଭିଜା ଯିବ କୋଉଠିରେ ଦହି ପାଣିରେ ହଉ କି ନର୍ମାଲ ପାଣିରେ। ତାପରେ ଉଁ ତାପରେ କଣ? ହଁ ତାପରେ ଦହି ଅଣାହବ ହେଲା। ହେନ୍ତି ନବୁ?
ଆଣିଛିପା ଦହି।
ତମେ କଣ କିଛି କହୁନ?
ମୁଁ ଶୁଣିଛି ପରା।
ନା ତମେ ବି କହିବ ମୁଁ ଏକାଟିଆ କେମିତି ରୋଷେଇ କରିବି?
ଓହୋ ହଉ ହଉ ମୁଁ ଦହି ଆଣିଦଉଚି ତମେ କର।
ହୁଁ ହୁଁ ଦହି ଅର୍ଡ଼ର ହେଲା।
ପେଇ ଦଉଚି ନାହେଲେ ହଁ।
ତା ଉପରେ ତାପରେ ବରା ସବୁ ପଡିବ ତା ବରା ସବୁ ପଡିବ।
ଆଜ୍ଞା।
ହୁଁ ତା
ବରା ଉପରେ ବି ଟିକେ ଦହି ପକେଇଦେବି କି।
ଆମେ ଦହିବରା ଆଳୁଦମ ଆଉ ଯୋଉ କଣ। ମଟର ତରକାରୀ ହଁ ସେ ତିନିଟା କରିବେ ତ। ନା ଖାଲି ହଉ ହଉ। ଆଡ ଦମ ଘୁଗୁନି ହେଇଗଲା ମୁଁ କରିଦେଇଛି।
ନା ନା ଏଟା କରିବାକୁ ପଡିବ।
ସେଟା ହେଇନି ସି ହେଇଗଲା। ହାଁ।
ସେଟା ଆର ଟପିକ ରେ ହବ ସେଟା ଖାଲି ବରାଟା ଛଣା ହେଇକି ପାଣି ରେ ପଡିଛି।
ହଉ ହଉ ଠିକ ଅଛି ସେ ଭିଜୁଥାଉ କାଲିକି ଆମେ ତରକାରୀ କରିବା ହେଲା। ଆଜି ସେ ଭିଜୁ ଥାଉ ରାତିରେ ହଁ। କାଲିକି ତରକାରୀ ହବ ଦହିବରା ଟା କମ୍ପ୍ଲିଟ ହବ।
ଆ
ଷ୍ଟଲ ଟା କଉଠି ପକେଇବା।